ହ୍ୟାଲୋ।
ବନ୍ଧୁ।
ହଁ ବନ୍ଧୁ କୁହ।
ଆଉ, ଏ ଭଲ ଅଛି ଆଉ।
କଣ ଖବର? କେମିତି ମନେ ପଇଲା ମୋ କଥା?
ନା ଆଉ କଣ ମନେ ପଡିବ ଆଉ ଏଇଆ ଆଉ ଦୁଃଖେ ସୁଖେ ଚାଲିଚି ଆଉ।
ଚାଲିଚି ଆ, ଯା ହଉ ସେତିିକି ବଡ଼ କଥା। ଆଉ କଣ ସବୁ ଚାଲିଚି ଗାଁ ରେ?
ଗାଁରେ କଣ ଏଇ ଯାତ୍ରା ଫାତ୍ରା ହବ।
ହୁଁ।
ଉଁ, ସେଇ ଯାତ୍ରା ହବ ଆଉ ତୋମେ ଆସୁନା ଯାତ୍ରା ଦେ
କଣ କରିବା ଦୋକାନରେ ବ୍ୟସ୍ତ ରହୁଚି ଆଉ। ହଉ ଦେଖିବା ଆଉ ଟାଇମ୍ ବାହାରିଲେ ଯିବି ଆଉ। ମୋତେ ତୋମ ଏଠି ଯୋଉ ବାବନ ଭାଇ ସିଏ ବି ମୋତେ କହୁଥିଲେ ଆସିବାକୁ।
ଓ ହଁ। ଆସ କୋଉ ଦିନ ଭଲ ଯାତ୍ରା ଦିଟା ଯାଙ୍କ ନାଟକ ଭଲ ଅଛି। ଆମ ଗାଁରେ ସବୁ ଲୋ କ ରୋଲ୍ କରିଚନ୍ତି, ଆଉ ତୋମେ ତ ଚିନ୍ ଥିବ ଆକୁ ତାରାକାନ୍ତ ସାର୍ କୁ।
ହଁ, ହଁ, ହଁ ସିତୁ ଭାଇଙ୍କ ତାଙ୍କ ବାପା ତ?
ହଁ ହଁ ହଁ ତାରାକାନ୍ତ ସାର୍ ଅଛନ୍ତି। ଆଉ ଆମର କମେଡ଼ିଆନ୍ ଅଛନ୍ତି ପେଟୁ ସାର୍ ସଞ୍ଜୟ ସାର୍ ମନ ମହାନ୍ତି ସବୁ ଲୋକ ଅଛନ୍ତି। ଏଇ ଆମ ବାବ ଛୋଟ ବାବୁ ଫାଦର।
ପାର୍ଥ ସାର ତିି ଯୋଉ ପିଲାଟି। ଓହୋ ଆଉ ଯାଉନି ନା ଗାଁ ଆଣେ ମନେ ପଡୁନି କୋଉ ଛୁଆ?
ଓହୋ ନା ସି ସବୁ ଅଛନ୍ତି ତାଙ୍କ ରୋଲ ଅଛି ତ। ସେଇ ସବୁ ଅଛନ୍ତି ଆଉ ଏ ଆଉ ନାଁ ମୁଁ। କହିଲି କାଁ ବନ୍ଧୁ ଫୋନ କରିନଥିଲେ ହେଇନାକି ଟିକେ କଲ୍ କରିଦେଲି। ହଁ ଆଉ ଆମ ଗାଁ ରେ ଯୋଉ ବସ୍ ଟା ଚାଲୁଥିଲା ସିଏ ଅଛି ନା?
ଇଏ ହଁ ସିଏ ଚାଲୁଥିବ ମୁଁ ଟିକେ ବାହାରେ ଅଛି ତ ଏବେ। କହିପାରିବିନି ମୁଁ ଅଛି ଏନା ଭୁବନେଶ୍ୱରରେ ମେଡ଼ିସିନ ଦୋକାନରେ ଅଛି।
ଓହୋ ନା ମୁଁ ଗାଁ ରେ ରହିଲେ ବି ମୁଁ ତ ଘରୁ ବାହାରେ ନା ତମେ ଜା
ଆଜ୍ଞା ଆଜ୍ଞା।
ହଁ ଆଉ ମୁଁ ତ ଭଲ ଯା। ଚାରିଟା ବେଳେ ଟିକେ ବାହାରିବୁ କ ଦାଣ୍ଡ ଟିକେ ନଜର ଫ୍ର ହେନି ତାପ ପୁଣି ଘରକୁ।
ଆଜ୍ଞା।
ଆଉ।
ଆଉ କଣ କହିଲି ଆଉ କଣ ହେଇ ତ ହେଇ ବସ୍‌ ତ ଯାଉଛି ଏଇ।
ହଁ ହଁ।
ସେଇ ବସ୍ ଟା ଆମେ ଏଇ ଜଷ୍ଟ ପାସ୍ କଲା ଆମ ବିଲ୍ ଡିଙ୍ଗ ପାଖରୁ।
ଆଉ ଯୋଉ
ଆଉ କଣ?
ହଁ ଆଉ କହ ମୁଁ କହିଲି ଆଉ ହୋଉ। ଆମ ଏଠି ଯୋଉ ବାବାଜୀ ଯୋଉ ଅଟୋ କିଣି ନଥିଲା।
ଆଜ୍ଞା ହଁ, ହଁଁ ମ ସିଏ ଭାଇ ମୋ ଫେବରାଇଟ, ସିଏ ମୋ ଭାଇ ଭଳିଆ।
ଯାହାହୋଉ, ସିଏ ସେ ମୋର ଦିଇତିନିଟା ଭଡା କରୁଛି।
ହଁ।
ହଁ ଭଡା କରିଛି ଭଲ ଲୋକ ଟା।
ହଁ ଭଲା, ସିଏ ମୋ ଭାଇଭଳିଆ ମତେ କେତେ ସାହାଯ୍ୟ କରିଛନ୍ତି ଏମରଜେନ୍ସିରେ, ଗାଁ ରେ ଥିଲାବେଳେ।
ହଁ। ମତେ ସତକଥା ଯେ ଲିପୁଆ ଟିକେ ଭଲ ଲାଗେ।
ହଁ।
ଆଜ୍ଞା, ଆଉ ଗାଁ ଖବର ଯୋଉ ସହର ଖବର କଣ? ଭୁବନେଶ୍ଵରରେ କଣ କେମିତି ଚାଲିଛି ସବୁ? ବେପାର ଠିକ୍ ଠିକ୍ ଅଛି।
ହଁ, ବେପାର ଜୋରଦାର ଚାଲିଛି। ଭଗବାନଙ୍କ ଦୟାରୁ ବେପାର ମୋର ଏତେ କମ୍ କମିନି।
ସେତିକି ସେତିକି ଭଗବାନ କରନ୍ତୁ, ବେପାରଟା ଚାଲୁ।
ହୁଁ ଆଉ ମୋର ଏବେ ପୁରୀ ଯିବାବି ପ୍ଲାନିଂ ଅଛି।
ପୁରୀ?
ହଁ।
ଆଉ ମତେବି ଟିକେ ଡାକିବ।
ଡାକିବି କଣ ଚାଲୁନ ଡାକିବି ଆଉ କଣ। ଏକା ସାଙ୍ଗ ହେଇ ଯିବା ମୁଁ କଣ ଏକା ଜିମି ଭାବୁଥିଲି ମୁଁ ତମମାନଙ୍କୁ ସବୁ ଡାକିମି ବୋଲି ଭାବୁଥିଲି।
ହୋଉ ଆମେ ଜଦି ଯିବା ଆମେ କାହିଁକି ଦିଜଣ ଯିବା ଆମର ଯୋଉ ସାଙ୍ଗ ଅଛନ୍ତି ପାଞ୍ଚ ଛଅ ଜଣ।
ହଁ ତାଙ୍କୁ ବି ନବା, ସେଇଆତ। ଏଇ ଯୋଉ ତମ ସେପଟେ ସେ ଯୋଉ ଜନଭାଇ ସେ କଣ ଆଉ ଜଣଙ୍କ ନାଁ? ପିୟୁଷ ଭାଇ ଏମିତି କଣ?
ହଁ।
ସେଇ ତାଙ୍କ ନାଁ ସେମାନଙ୍କ ଖବର କଣ?
ସେମାନେ ଭଲ ବାହରେ ରହୁଛନ୍ତି ଭଲ ବୁଲାବୁଲି। ସବୁ ଭଲ ସବୁ ଭଲ ଚାଲିଛି। ଆଉ ଆମେ ଗୋଟେ ସ୍ଵଚ୍ଛ ଭାରତର ଗୋଟେ କାର୍ଯ୍ୟକ୍ରମ ରଖିଛୁ ଗାଁରେ। ଆମ ଯୋଉ ଯାତ୍ରା ହବ ସେ ଯା ଏଠାରେ ଆମେ ଟିକେ ସ୍ଵଚ୍ଛ ଭାରତ ଉପରେ ଟିକେ ହଁ ଆଉ ସେଆକୁ ଟିକେ ସଫାସଫି ହଁ ସେଟା ସିଟି ସିଟି ଏରିଆନା ସେ ଯାହା ହେଲେଵି ଗାଡ଼ି ଆମ ଗାଁ ରାସ୍ତାରେବା ଯଉଭଳିଆ ଗାଡି ଚାଲିଛି ତମେ ଗଣିପାରିବନି। ଆମର ଟିକେ ଏପଟଟା ଟିକେ ସଟକଟ ହେଇଯାଉଛି ନା ସେଇଥିଲାଗି ବହୁତ ଗାଡି ଚାଲୁଛି।
ଓହୋ ନା ଏପଟେ ଏକରେ ଚବିଶ ଘଣ୍ଟା ଗାଡି।
ଏବେ ତମେ ଲକ୍ଷ୍ୟ କର ଓଡିଶାରେ ଯେତିକି ଲୋକ ସେତିକି ଗାଡି।
ଯା କହିଲ।
ହଁ ଗାଡି କୁଆଡ ଯିବ ସବୁ ଏ ପକେଇ ସବୁ ହୁଏ ଆମ ରାସ୍ତାଟା ଆମ ଗାଁ ରାସ୍ତାରେ ଟିକେ ସଟ ସେପଟେ ହେଇଯାଉଚିନା ହରିପୁର ଯୋଉ ଟାଉନଟା ଆ ସେଇଆଡକୁ ଲୋକ ଲୋକ ସବୁ ସବୁ ଲୋକ ଆଜିକାଲି କଣ ସବୁବେଳେ ସଟକଟ ଖୋଜିବେ ନା ଆଉ ଭୂବନେଶ୍ଵ
ହୁଁ ସେଇଆାତ ନହୋଉ ଆଉ କିଏ ଅଛି? ଏ ମୁଁ ଭାବୁଛି ରୋଟେ ଭିତରକୁ ପଳାଏ।
ଉଆଁ।
ଏ ବାହାରେ ବହୁତ ଗାଡି ଝରକା ଫରକା ଦେଇଦିଏ।
ହଁ ହଁ।
ହୁଁ ହୁଁ ଏବେ କୁହ। ଏ ବାଲକୁନି ରେ ଠିଆ ହୋଇଥିଲି ତ ଭିତରୁକୁ ପଳେଇଆଇଲି ଏବେ ଆଉ କିଛି ଶୁଭିବନି
ଆଉ ଯୋଉ ମୁଁ ସେଇ କଥା ଫୋନ କରିଥିଲି କଣ କି ଗାଁ ରେ ଯାତ୍ରା ହବ।
ହଁ।
ଆଉ ତମେ ଯାହାହଲେ ଆସିବ। ଯାହାହଲେ ଆସିବ ଆମେ ଟିକେ ମୋଜ ମସ୍ତି କରିବାଉ ଆଉ ଆଉ କଣ ଆଉ ଏଇ ଚାରି ଦିନର ଖୁସି ଏଇଗୁା ଆଉ
କଣ କହିଲେ ଯିବାର କିଛି କଥା ନାଇଁ ଆମ ବେପାର ଟା ଟିକେ ଭଲ ଚାଲିଛି ଯଦି ବନ୍ଦ କରିଦେମ ଠିକ୍ ଟାଇମ ରେ ଗୋଟେ
ଶୁଣ ଶୁଣ ତମେ ଛୁଟି ନବନି। କାରଣ ଦେଖ ଗୋଟେ କଥା ଯାତ୍ରା ରାତିରେ ହବ ହେଲା କିି ଯଦି ରାତିରେ ହବ ତମେ ଦିନ ବେଳା ଦୋକାନରେ ବସିବ। ହେଲା ଠିକ ଚାରିଟା ବାଜିବ ମାନେ ତମେ ତମ ବାପାଙ୍କୁ ବସେଇଦେଲ ଦୋକାନରେ ଟା ବେଳକୁ ବାହାରିବ ବ ଧରିବ ଦି ଘଣ୍ଟା ସାଢ଼େ ଆଠଟା ଆସିକି ବଜାର ଉପରେ ପହଞ୍ଚିଗଲେ ଆମକୁ ଫୋନ କରଦେବ।
ମୁଁ କଣ ବାପା ବି ଯିବେ ଦେଖିଆ ନହେଲେ ଗୋଟେ ଦିନ ତିନି ଚାରି ଘଣ୍ଟା ପାଇଁ ଦୋକାନ ବନ୍ଦ ରହିବ ଆଉ କଣ। ହୁଁ ବାପା ଆମ ଚା ଫ୍ୟାମିଲି ପୁରା ଯମୁ ଗାଁକୁୁ
ହଁ।
ଯାତ୍ରା ଆସ୍ଚି ନ ଦେଖିଲେ ହବ କେମତି ମୁଁ ଯିବାର ନାହିଁ କିନ୍ତୁ ମୋ ବାପା ଯିବେ ତ? ଆଉ କଣ କ କହ କଣ କଥା ହଉଛି?
ପଳେଇ ଆସିଲେ ଏଠିକି ମାର୍କେଟ୍ ଉପରକୁ ପଳେଇ ଆସିଲେ ମତେ ଫୋନ କରିଦବ ମୁଁ ଯାଇକି କି ନେଇ ଆସିବି ନେଇ ଆସିଲେ ଆମେ ଆମର ବସିକି ଟିକେ ଯାତ୍ରା ଫାତ୍ରା ଦେଖିବା ଭଲ ମନ୍ଦ ଟେ ମଜ ମସ୍ତି କରିବା ଏଇ ଯିବା ଆଉ ହଁ।
ହଉ ଦେଖିବା ଡେଟ୍ କେବେ କହିଲେ କୋଉଦିନ ଯାତ୍ରା ହବ।
ଡେଟ୍ ବା ଆମର ପଚିଶ ଛବିଶ କାଲି ପହର୍ ଦିନ।
ଓହୋ ପଚିଶ ନହେଲେ ଛବିଶି।
ହଁ।
ହୁଁ ହେଲେ ହଉ ଦେଖିବା ମୁଁ ଆଜି ବାପା ଙ୍କୁ କେବେ ବାପା ବି ମତେ ପଚାରିଥିଲେ ଆଉ ଯାତ୍ରା କେବେ?
ହଁ।
ବାପାଙ୍କୁ ପଚାରେ ବାପା କହିଲେ କାଲି ହବ ଯଦି କାଲି ସୁଧା ପଳେଇମୁ ଆଉ।
ହଁ ପଳେଇ ଆସିବ ମତେ ଫୋନ କରିଦବ ମୁଁ ଗାଡି ପଠେଇଦେମି ସେ ନେଇକି ପଳେଇ ଆସିବ ତମକୁ।
ହଁ ହଁ ଆଉ ତମର କୁଆଡେ କଣ ନୂଆ ଗାଡି ଗୋଟେ କିଣିଛ ଶୁଣିଛି ମୁଁ?
ହଁ ହଁ ଆ ନହେଲେ ମୁଁ କାହିଁକ କହିଲି କି ଗାଡି ପଠେଇଦେବି।
ହଁ ମୁଁ ସେୟା ବା ମନେ ପଚାରିବି ବୋଲି ଆଉ ମନେ ନଥିଲା।
ଏଇ ଗୋଟେ ଇଏ ଟା ଆଣିଛୁ ଯୋଉ ଥାରେ ରେ ଥାରେ।
ଥାର୍ କିଣିଲେ ଓ ମାଲୋ।
ନାଇଁ କିଣିଲି କଣ ସେ କେ ଆମ ଫ୍ୟାମିଲ ଟା ଆମ ଫାମିଲ କେତେ ଚାରି ପାଞ୍ଚ ଜଣ ମଣିଷ।
ହଁ।
ଆଉ ଟିକେ ଯିବା ଆସିବାକୁ ଅସୁବିଧା ହଉଛି। ସେ ଆଉ ଗାଡି ଗଲା କେତେବେଳେ ଭଲ ମନ୍ଦ ଅଛି କେତେଳେ କେତେ ଗାଡି ବାଲା ଖୋସାମତ କରିବ।
ଆଜ୍ଞା।
ଆଙ୍କୁ ଗୋଟେ ଗାଡି କିଣିଦଲେ ଆମର ହେଇଯିବ, ଆଉ ଚାରି ପାଞ୍ଚ
ହଁ ହଁ ଆଜିକାଲି ଗାଡି ନହେଲେ କୁଆଡେ ଯାଇ ହଉନି।
ହଁବା।
ବାଇକ୍ ନେଇ କେତେ ଦୂର ଯିବୁ ଫ୍ୟାମିଲି କଣ ଯାଇ ହବ, ବସ ରେ କାହିଁ ଯିବୁ ଧକ୍ କା ପେଲା ଖାଇ।
ହଁ। ଆଉ ଆସ ମୁଁ ଯୋଉ ନଗେଇଥିଲି ଆମର କଣ କହିଲ ସାରୁ।
ହଁ।
ସାରୁ ଲଗେଇଛି ତୁମ ପାଇଁ ସାରୁ ରଖିଛି ନେଇକି ଯିବ ଭୁବନେଶ୍ୱର।
ହଉ ଯିବା ଆଉ ଏତେ
ସରୁ ଲ ନ ଏ ଅଳ୍ପ ଲଗେଇଥିଲି। ଏ ବାହାରି ଥିଲା କୁଇଣ୍ଟାଲ ପନ୍ଦର ବାହାରି ଥିଲା। ଆଉ ବିକି ଦେଇଥିଲି ଦଶ କିଲୋ ରଖିଥିଲି ତମ ଲାଗି ରଖିଛି। ତମେ ଦିଟା ନବ ଖାଇବ, ଭଲ ସାରୁ ପୁରା ବାରି ସାରୁ ନା ଭଲ ହେଇଛି।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ନେବି।
ହଁ। ନା ଆଉ କଣ ହଁ। ହଁ କାଲିିବା ଯାତ୍ରା।
ଆଚ୍ଛା ହଉ ବନ୍ଧୁ ମୁଁ ଆଜି ବାପାଙ୍କୁ କହିବି ଆଉ ତମେ କଣ କୁହ? ସେଠିକା ଗାଁରେ କଣ ଖବର ଆଉ କଣ ଖବର ସବୁ କୁହ?
ଗାଁରେ ନା?
ଆଜ୍ଞା।
ହଁ ଗାଁ ରେ ଭଲ ସବୁ ଗାଁ ରେ କିଛି ଅସୁବିଧା ନାଁହି।
ଗାଁରେ ସବୁ ଭଲ ଅଛ ମୁଁ ଯାଇ ପାରୁିନି ଏଇ କଣ କହମି ଯାହା ଯାଇଥିଲି ଆର ବର୍ଷ ଯାତ୍ରାରେ ଏଇ ଯାତ୍ରା ହି ଯାଇଥିଲି। ବର୍ଷେ ହେଇଗଲାଣି ଆସି କାମ ଦାମ ବସ୍ତ ତ ଦୋକାନରେ ତ ଫାଙ୍କା ମିଳୁନି ଜାଣିଥିବେ ସହର ଏରିଆ।
ହଁ।
ବାଲକୁନି କୁ ବାହାରିଲୁ ମାନେ ଗାଡ଼ି ସାଉଣ୍ଡ କଣ କରିବୁ ଆଜ୍ଞା?
ହଁ ଏଇ ଆଉ ଆଉ ନା ଆଉ କଣ ଆମର ଯୋଉ ଥିଲା ଯୋଉ ଆମର ଜୟ
ଜୟକ୍
ହେଲା ଜୟକୁ ଚିନିନ ଦାମ କକା ପୁଅ।
ଦାମ ଯୋଉ ଗୁଲ ଜେଜ ହର ହଁ ହଁ ହଁ। ଚିନି ପାଇଲି ଆଚ୍ଛା ହଁ।
ସିଏ ସିଏ ହଷ୍ଟେଲେ ପଳେଇଛି ସେ ସିଏବି ସେଇ ଭୁ ହଁ ସିଏ ବି ସେଇ ଭୁବନେଶ୍ଵରେ ରହୁଛି ଯଉ ଚନ୍ଦକା ବୋଲି ଗୋଟେ ଜାଗାରେ। ଚନ୍ଦକାରେ ରହୁଛି ରହୁଛି ତମେ ଚାହିଁଲେ ତାକୁ ଦେଖା କରିପାରିବ।
ନା ମୁଁ ଆ ଜାଣିନି ଜାଣିଲେ ଆଉ ଦେଖା କରନ୍ତି ହଁ ସେ ଭଲ ପିଲାଟେ ମିଶିଛି ମୁଁ ତା ସାଙ୍ଗରେ।
ହଁ ଭଲ ପିଲା ମତେ ତ ଭଲ ଲାଗେ। ମୁଅର ହଁ ଆଉ ଆ ମ ଗାଁ ରେ ତ ଗୋଟେ ଯୋଉ ଗୋଦାମ ଥିଲା ମନେ ଅଛି ନା? କୁନାନା ଭେରାଇଟି ଷ୍ଟୋର ହଁ। ତାର ବଡ଼ ବଡ଼ ଗୋଦାମ।
ହଁ ତାର ହଁ ହଁ ମନେ ପଇଲା।
ହଁ ସେ କୁ ହଁ ହଁ ତା ଗୋଦାମ ଟା ଯେତିକି ନମ୍ବା ମିନୀମମ ମାନେ ଧ ଧରାଯାଉ ଆମେ ଯଦି ମିନିମମ୍ କହୁଛି ଯଦି ଗୋଟେ କାର ଗାଡ଼ି ପସେ ତା ଗୋଦାମ ଭିତରେ ମିନିମମ୍ ସ ପଚାଶଟା ଖଣ୍ଡେ କାର ଗାଡ଼ି ରହିବ। ଏତେ ବଡ଼ ଜାଗା।
ଇଲୋ ମା ଲୋ ଏତେ ବଡ଼ ଦୋ
ହଁ ହଁ ତାରପା ବୋହୁତ୍ ବଡ଼ ଜାଗା। ହଁ ସେ ଗୋଦାମ୍ କରିଛି ବର୍ତ୍ତମାନ ସେ ବୋହୁତୁ ଭଲ ପଇସା ଇନକମ୍ କରୁଚି ଯାହା ହଉ ଠାକୁରଙ୍କ ଦୟାରୁ ତା ଗୋଦାମଟେ କରିଚି ଆଉ। ଚଳୁଚି ଆଉ ସେଇଆ ଆଉ।
ଭଲ।
ହଁ। ଏୟା ଆଉ ଆଉ କଣ କହୁଥିଲ ଗୋଟେ ଘର କାମ ତମର ହଉ ଚି ଭୁବନେଶ୍ଵରେ ହେଠି କଣ ଜାଗା ଫାଗା କିଣି କି ଘର କରୁଚ?
ହଁ ଦଶ ତାଲା କମ୍ପ୍ଲି କମ୍ପ୍ଲିଟ୍ କଣ ହେଇଗଲାଣି କାଲି କାମ ଚାଲିିଚି ୱାରିଙ୍ଗ୍ ଫ୍ୱାରିଙ୍ଗ୍ ସେ ପ୍ଲାଷ୍ଟର ଏମ୍
ହଁ ଆ ସିଟି ଏରିଆ ମାନେ ସିଟି ଏରିଆ ମାନେ ତମେ ଗାଁରେ ଯୋଉ ରେଟେ ସିଟି ଏରିଆରେ ତା ତିନି ଗୁଣ।
ହଁ ଆଉ କୁହନା କୁହନା। ବହୁତ ଟଙ୍କା ଜାଗା ବାଡ଼ି ଗଲାଣି କୋଟିଏ ଟଙ୍କା ପରେ।
ହଁ ବାହାର ସିଟି ଏରିଆ ଯାହାହେଲେ ତ ହ
କଣ କରି କଣ କରିବୁ ଆଇ ଘର ନକଲେ ଆ ଟି ଭଡ଼ା ଦେଇ କେତେ ଦିନି ରହିବୁ?
ହଁ ସେଟା ବି ଠିକ କଥା ତା ପ ସବୁ ନିଜେ ନିଜ ଉପରକୁ ଠିଆ ହେଲେଣି ତମେ ବି ଠିଆ ହବ ନା ନାଇଁ। ନା ସେ ଭଡ଼ାକୁ ଅନେଇଥିବୁ। ହେଲୋ। ଏବେ ତ ଯୋଉ ରେଟେ ସିମେଣ୍ଟ ଫିମେଣ୍ଟ ସିମେଣ୍ଟ ରଡ଼ ଚିପ୍ସି ବାଲି। ବହୁତ ରେଟ୍ ସବୁ ଏବେ ମିନିମମ୍ ଗୋ ଟେ ଘର ଯଦି କରିବ ଗୋଟେ ବଖରା ଗୋଟେ ବଖରା ମାନେ ପାଞ୍ଚ ଲକ୍ଷ ଆଗେ ଥୋଇବ ତାପରେ ଗୋଟେ ବଖ
ହଁ ଯାହା କହିଲ ତା ଓପୁରୁ ବରଂ ଟିକେ କମ ଖର୍ଚ୍ଚ।
ବାଲି ବାଲା ବା ବାଲି ଟ୍ରାକ୍ଟର ରେ ଗୋଟେ ଗାଡି ପକେଇଦେଲା ବେଳକୁ ସିଏ କହୁଚି ପନ୍ଦରଶହ।
ହଁ ଭାଇ ଯାହା ହେଲାଣି ରେଟ କୁହନା କୁହନା ତୁ କଣ ଘର କରିବୁ କଣ ଫ୍ୟାମିଲି ଚଲେଇବୁ।
ହଁ। ଏଇଆ ଆଉ।
କଣ କରିବା।
ହଁ।
ଆଉ ଆଉ କଣ କୁହ। ଫ୍ୟାମିଲି କେମିତି କଣ ସବୁ ଘରେ ଅଛନ୍ତି। ଅର୍ଜୁ ରାଜ କଣ ଖବର ତାର।